ହ
ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଛ?
ଏଇଠି ଖାଇକି ବସିଥିଲି ତ ଏବେ ଜଷ୍ଟ ଖାଇକି ଉଠିଲି ଆଉ।
ହଁ ମୁଁ ବି ହେ ଯେ ଏବେ ହିଁ ଜଷ୍ଟ ଖାଇକି ଆସିକିରି ବସିଥିଲି।
ଆଜି କଣ ହେଇଥିଲା ଖାଇବାରେ?
ଲେଖ ମୁଁ ଆଜି ବିରିଆନୀ ଖାଇଛି।
ହ ତମେ ହଷ୍ଟେଲରେ ରହୁଛ କି?
ନାଇଁ ନାଇଁ ମୁଁ ଘରେ ଅଛି କିନ୍ତୁ କଣ କହିଲ ଆମେ ତ କାଲିଠୁ ବର୍ଷା ହଉଚି ନା ତ ଭଲ ଲାଗିଲାନି କିଛି ଭା ତ ତରକାରୀ କି ଡାଲମା ଖାଇବାକୁ ତ ସେଥିଲାଗି ବିରିୟାନୀ ନେଇକି ଆସି ଥିଲୁ ଆଣିକି ବସିକି ଏଠି ଖାଇଲୁ ଆମର ମାର୍କେଟ ଟା ପାଖରେ ନା ସେଥିଲାଗି।
ସମସ୍ତଙ୍କ ପାଇଁ ନା ନିଜ ପାଇଁ ଖାଲି?
ନା ନା ସମସ୍ତଙ୍କ ପାଇଁ ଆସିଥିଲା। ତ କହିଲୁ ବର୍ଷା ହଉଚି କିଏ ରୋଷେଇ କରିବ ବସିକି ଟିଭି ଦେଖୁଥିଲୁ ନା ସମ ସ୍ତେ ତାପରେ କହିଲୁ କିଏ ରୋଷେଇ କର ଚି ଇଚ୍ଛା ହଉନି ତ ନେଇ ଆସୁଚି ବିରିୟାନୀ ଖାଇବା।
ହଁ ଆମର ବି ବେଳେ ବେଳେ ହୋଟେଲ ରୁ ଆସେ ହାରି।
ମେ କଣ କହିଲ ବର୍ଷା ହେଲା ଟିକେ ଇଚ୍ଛା ହୁଏନି କୁଆଡେ ଯିବାକୁ।
ବର୍ଷା ହଉ ଜାହା ହଉ ଯେତେବେଳେ ମନ ହେଲା
ହଁ। ସବୁବେଳେ ଗୋଟେ ଘର ଖାଇବା ଖାଉଚେ ନା ବେଳେ ବେଳେ ବାହାର ଖାଇବା ଖାଇବାକୁ ବି ଇଚ୍ଛା ହୁଏ।
ହଁ।
ତମେ ଆଜି କଣ ଖାଇଥିଲ?
ଭାତ ମାଛ ତରକାରୀ।
ହୋ
ହଁ ଭଲ ଲାଗେ। ତମକୁ?
ନାଇଁ ମୁଁ ମାଛ ଖାଏନି।
ଭଲ ଲାଗେନି ତମକୁ ମାଛ?
ନା ମତେ ମାଛ ଭଲ ଲାଗେନି ସେ ଯୋଉ କଣ୍ଟା ଥାଏ ନା ମୁଁ ସେଗୁଡାକୁ ବାହାର କରିପାରେନି ଠିକ ସେ। ଆଉ
ତମେ ବାହାର କରିପାରନି ଯୋଉମାନଙ୍କୁ ଦେଖା ଯାଏନି ଯୋଉମାନଙ୍କୁ ଦେଖାଯାଏନି ସେମାନେ ଭ ମାନେ ଭଲ ସେ ବାହାର କରିକି ଖାଇ ଦଉଚନ୍ତି।
ଦେଖାଯାଏନି ନୁଅ ମୁଁ କଣ କହିଲିନା ଥରେ ଖାଇଥିଲି ସେ ଫୁଟିଗଲା ଏମତି ମତେ ମାଛର ସ୍ଵାଦ ଟା ଏତେ ଭଲ ଲାଗେନି।
ଓହୋ ହଁ ହଁ ମ ଯୋଉମାନଙ୍କୁ ଦେଖାଯାଏନି ବ୍ଲାଇଣ୍ଡ ବ୍ଲାଇଣ୍ଡ ସେମାନେ ବି ମାଛ ଖାଇ ଦିଅନ୍ତି ନିଜେ କଣ୍ଟା ବାହାର କରିକି।
ସେମିତି ନୁହଁ, ମାନେ ମୁଁ ବାଛି ପାରିନି ଠିକସେ। ସେ ଯୋଉ ପତଳା ପତଳା ଗୁଡା ନା ମୋ ହାତରେହିଁ ଫୁଟି ଯାଇଥିବ କଣ୍ଟା। ମୁଁ ଏମିତି ଖଣ୍ଡେ ଭାଙ୍ଗୁଭାଙ୍ଗୁ ସେ ମୋଠି ଫୁଟି ଯାଇଥିବ।
ଭାବିଲୁ ସେ କେମିତି ଖାଉଥିବେ? ଯିଉମାନେ ପୁରା ବ୍ଲାଇନ୍ ସେମାନେ କେମିତି ଖାଉଥିବେ?
ହଁ ତ ମତେ ବି ଛଡେଇକି ଦିଅନ୍ତି ବାହାର କରିକି ବାଛିିକି ଦିଅନ୍ତି। କିନ୍ତୁ ତା ସ୍ୱାଦଟା କାହିଁକି କେଜାଣି ମତେ ଭଲ ଲାଗେନି ଜମା।
ଭଲ ଲାଗେନି ତ ଖାଉନ ଆଉ। ତମେ କଣ କରୁଚ ବର୍ତ୍ତମାନ? ମାନେ ବର୍ତ୍ତମାନ କଣ ପଡ ବର୍ତ୍ତମାନ ତମେ ପଢୁଚ ନା କଣ କିଛି କରୁ?
ନା ନା ମୁଁ ପଢାପଢି ସଇଲାଣି ସବୁ।
ସାରିଗଲାଣି ରୋସ ତମକୁ
ହଁ ମତେ ସବୁ ରୋଷେଇ ଆସେ। କିନ୍ତୁ ଏଭଳିଆ ପାଗରେ ମତେ ଯମା ରୋଷେଇ କରିବାକୁ ଭଲ ଲାଗେନି।
ବଢ଼ିଆ ରୋଷେଇ ଆସିଚି ବଢ଼ିଆ।
ହଁ ମୁଁ ସବୁ ବନେଇଥିବି। ମାନେ ଆମିଷ ନିରାମିଷ ଛଣାଛଣି ଉପରେ ସବୁକିଛି ବନେଇଥିବି। ଏବେ ନା ମୁଁ ମାନେ ଯୋଉ କିଛି ନୂଆନୂଆ ଜିନ ଷ ବନେଇବାକୁ ମତେ ବହୁତ ଭଲ ଲାଗେ।
ହଁ।
ତ ମୁଁ ଏବେ କଣ କରିଥିଲି ଆମ ଘରେ ସବୁ ନଢ଼ିଆ
ସେ ଯୋଉ ପୂଜା ଥୁଆହେଇଥିଲା କି ଖାଇନଥିଲେ। ତ ସେ ଏଥିରେ ବି ମୁଁ ଗୋଟେ ନ ନଡିଆ ରହୁଚି ପୁଡିଙ୍ଗ ଜାଣିଚ? ପୁଡିଙ୍ଗ ବନାନ୍ତି। ନରେ ପୁଡିଙ୍ଗ ବନାନ୍ତିନି, ଆ ତ ସୁଜିରେ। ତ ସୁଜିରେ ବନାହୁଏ, ତ ମୁଁ କଁ କରିଥିଲି ନା ସେ ନଡିଆରେ ବନେଇଥିଲି। ନଡିଆ ପୋଟିଙ୍ଗ ବନେଇଥିଲେ ତ ସେଇ ସେଟା ସମସ୍ତେ ଖାଇଦେଲେ ବହୁତ ଭଲ ଲାଗିଲା।
ହଁ, ମାନେ ୟୁଟ୍ୟୁବରୁ ଦେଖିକି ନା ମନ କୁ ମନ।
ହଁ ହଁ ୟୁଟ୍ୟୁବରୁ ଦେଖିକିନା, ମୁଁ ବି ଜାନନଥିଲି ମୁଁ କହିଲି ଏତେ ନଢଆ ଅଛି। ବେକାଟାରେ ପଚିଯିବ ଫୋପାଡି ଦେବେ। ତ ସେଥିପାଇଁ ମୁଁ ଦେଖିକି ବନେଇଥିଲି।
ଆ ଆଉ ଘରେ କିଏ କିଏ ରୁହନ୍ତି?
ଘରେ ଆମର ସମସ୍ତେ ରୁହନ୍ତି, ଆମର ଜଏଣ୍ଟ ଫ୍ୟାମିଲି ତ ସମସ୍ତେ ମିଶି କି ରହୁ।
କିଏ କିଏ ଅଛନ୍ତି ସବୁ ଜଏନ୍ ଫ୍ୟାମିଲୀ ରେ?
ବାପା, ମା, ଭାଇ ଭଉଣୀ, ସାନଜେଜେ। ସାନଆପା, ସାନ ମା, ବଡ ମା ସମସ୍ତେ ଅଛୁ।
ମାନେ କଣ ମିଶିକି ଗୋଟେ ହାଣ୍ଡିରେ ରୋଷେଇ ହୁଏ ତମର।
ହଁ ହଁ ଆମର ଗୋଟେ ଜାଗାରେ ରୋଷେଇ ହୁଏ।
ଓ ଭାଇ ଏବେବି ଏମିତି ଗୋଟେ ହାଣ୍ଡିରେ ହୁଏ। ତାହେଲେ ବହୁତ ଭଲ କଥା, ତାଲେ ବର୍ତ୍ତମାନ ଏବେ ସବୁ ମାନେ ଦେଖିଆକୁ ମିଳୁନି ଜଏଣ୍ଟ ଫ୍ୟାମିଲି ମାନେ ସମସ୍ତେ ଥାନ୍ତି ଦି ଚାରି ଭାଇ ଥାଆନ୍ତି, କିନ୍ତୁ ସମସ୍ତେ ଅଲଗା ଅଲଗା ରୋଷେଇ ରନ୍ତି, ଅଲଗା ଅଲଗା ସବୁ।
ନାଇଁ ମୁଁ ମୁଁ ଦେଖିପାରେନା ଆମେ ଛୋଟ ବେଳୁ ଆମେ ସମସ୍ତେ ଏକାଠି ହେଇକି ଅଛୁ, ସାଙ୍ଗ ଏକା ସବୁ ରୋଷେଇ ହୁଏ। ସବୁ ହୁଏ।
ତମରତ ଖାଇଲାବେଳେ ଭୋଜିଖାଇଲା ଭଳିଆ ଲାଗୁଥିବ।
ହଁ ସମସ୍ତେ ବସିକି ଖାଉ, ଯାହାର ମାନେ ଯିଏ ଜଲଦି ଖାଇବାର ଥିବ। ସେ ଜଲଦି ସମସ୍ତେ ଖାଇକି ପଳନ୍ତି, ମୁଁ ମା ଘରିଆ ଦିଦି ଘରିଆ ଆମେ ସବୁ ଲାଷ୍ଟକୁ ଥାଉ, ସମସ୍ତେ ମିଶିକି ଆମେ ଖାଉଥିବୁ।
ଭଲ।
ଦେଖିଚ? ଆଉ ମୁଁ କଲି ଖଞ୍ଜା ଘର ତ ଦେଖିଚ?
ନା।
ତାମାନେ ଚାରି କର ଘର ଥିବ ମଝିରେ ଫାଙ୍କା ଥିବ। ସୁନା ଚଢେଇ ମୋ ରୂପା ଚଢେଇ ଫିଲ୍ମ ଟା ଦେଖିଚ ନା?
ହଁ ହଁ।
ସେଇଥିରେ ଯୋଉ ଘରଟା ଯେମିତି ମଝିରେ ଫାଙ୍କ ଚାରିକର ତାଙ୍କର ଘର ଥିବ, ହଁ ହଁ।
ଗୋଲ ଟାଇପ ର ହେଇକି ସ୍କ୍ୱାର ଟାଇପ ର ହେଇକି।
ସେମତି ଘର ଦେଖିଚ ନା?
ହଁ ଦେଖିଚି।
ତସ୍ ମାନେ ନା ନା ଆମର ସେଭଳିଆ ନା ଆମର କୋଠାଘର ନା, ଯୋଉ ମୁଁ ଯାଇଥିଲି ଜଣକ ଘରକୁ ଯାଇଥିଲି ମାନେ ଯୋଉ ବାହାଘର ହୁଏନି ବାହାଘରରେ ଯୋଉ ଚତୁର୍ଥୀ ଭାର ନେଇକି ସବୁ ଯାଆନ୍ତି।
ହଁ ହଁ ହଁ।
ତ ମୁଁ ଆମେ ଯାଇଥିଲୁ ତ ତାଙ୍କର ଦେଖିଦେଲୁ କି ତାଙ୍କର ସେମିତିକା ଘର ମାନେ ତାଙ୍କର କୋଠା ଘ
ଓ ହୋ। ଯାଜପୁରରେ ଜଣେ ଦିଦି ରହୁଛନ୍ତି ଆମ ଘର ପାଖରେ।
ଓ ଆଛା ତମର ଯାଜପୁର ନୁହଁ କି?
ନାଇଁ ତ।
ଆଉ ତମେ କୋଉଠୁ କହୁଛ?
ଭୁବନେଶ୍ବରରୁ କହୁଛି।
ଓ ଆଛା ଭୁବନେ ଆ ତମେ ଭୁବନେଶ୍ୱରରେ ତମେ ଏସବୁ ଦେଖିବାକୁ ପାଉନଥିବ ନାଁ?
ସେଦିନ ତମେ ଯୋଉ କହିଲନି ସୁନା ଚଢ଼େଇ ମୋ ରୂପା ଚଢ଼େଇ ସେଇଥିରେ ଦେଖିଛି। ଗାଧେଇବୁ।
ମୁଁ ବି ଦେଖିନଥିଲି କି ମୁଁ କହିଲି ମାନେ ଏ ଘ ଘରେ ପଶିଗଲେ ସେ ଘର ବାହାରିବ ସେ ଘରେ ପଶିଗଲେ ଏ ଘରୁ ବାହାରିବ ମୁଁ କହିଲି ଏଠି ଏମିତି କଣ ଇଏ ସେଇ ଘରଟା।
ମୁଁ ଗୋଟେ ଥର ଭଞ୍ଜନଗର ଯାଇଥିଲି ଭଞ୍ଜନଗର ଯୋଉଠି ୱାଟର ପାର୍କ ଅଛି ୱାଟର ପାର୍କ।
ଆଛା ହଁ।
ମାନେ ୱାଟର ଡ୍ୟାନ୍ସ ସେଠି ହୁଏନି ସେ ପାର୍କଟାରେ?
ହୁଁ ହୁଁ ହୁଁ।
ହୁଁ ଶୁଣିଥିବ ସେଠି କଣ ନେଇଗଲା ସେଠି ଘର ଗୁଡା ସବୁ ମାନେ ଉଁ ପୁରା ସିଧା ସିଧା ଘର। ପୁରା ସିଧା ଏ ମଣ୍ଡରୁ ପୁରା ସେ ମୁଣ୍ଡ ପର୍ଯ୍ୟନ୍ତ ପୁରା ସିଧା ତାଙ୍କର ମାନେ ହୁଁ କିଛି ରୁମ୍ ନାହିଁ ଏମତି ପୁରା ସିଧା ତାଙ୍କର। ଆଉ ଖାଲି ରୋଷେଇ ଘର ଗୋଟେ ସରିଲା ସବୁ ସିଧା।
ହୁଁ ଥା ମାନେ ଆଗ କାଳରେ ନା ଯେମିତି ସବୁ ଘର ଗୁଡା ଥିଲା ସେ ସେ ଏବେ କରଛନ୍ତି ଏବେ କଣ ନା ନୂଆ ନୂଆ ଘର କରୁଛନ୍ତି ଇଞ୍ଜିନିୟର ମାନଙ୍କୁ ନେଇକିନା। ନା ଆଗେ ସବୁ ଯେମତି ଥି
ଆଗେ ସବୁ ମାନେ ନିଜ ହିସାବରେ ନିଜ ହିସା ସାବରେ ହୁଏ ମନ ଇଚ୍ଛା।
ମାନେ ଯୋଉ ମାନେ ଦେଖିବା ବସିକି ସେ ଚାଳିଆ ଘର ଦେଖିବ ଯୋଉ କଣ ତ ମାଟି ଆଉ ଛଣରେ ଯୋ ଯୋଉ ଘର ତିଆରି ହୁଏ ମାଟି ଘର ସିଏ ବି କେତେ ସୁନ୍ଦର ଦେଖାଯାଉଥିବ।
ହଁ। ଆଉ ସେଠି ମାଟି ଘରଟା ଥଣ୍ଡା ଲାଗିବ ମାଟି ଘରେ ଥଣ୍ଡା ଲାଗେ।
ବହୁତ ଥଣ୍ଡା ଲାଗିବ ଆମେ ଏପଟେ ତ ମାଟି ଘର ଦେଖିବାକୁ ମିଳୁନି।
ହଁ ଏବେ ଆଉ କୋଉଠି ହିଁ ଦେଖିବାକୁ ମିଳୁନି ଗାଁ ରେ ବି ଆଉ ଦେଖିବାକୁ ମିଳୁନି।
ନାଁ ହଁ ହଁ ମୁଁ ତ ସେଇଆ କହିଲି ଆମର ତ ଗାଁରେ ରହୁଛୁ ନା। ତ ଯାଜପୁରରେ ଆମେ ଗାଁରେ ରହୁଛୁ ତ ଆମର ବି
ଆମେ ଯାଜପୁରରେ କଣ ଭଲ ଭଲ ଜା
ମାଟି ମାଟି ପ୍ରାୟ ଛୋ ଟବେଳେ ଥିଲି ଯେମିତି ଆମର, କଣ କହିଲ?
ଯାଜପୁରରେ କଣ ଭଲ ଭଲ ଜାଗା ଅଛି ଦେଖିବା ପାଇଁ?
ଯାଜପୁରରେ ଆମର ଛତିଆ ବଟ ଅଛି ଶୁଣିଥିବ। ଯୋଉଟାକୁ କି ଦ୍ଵୁତୀୟ ଶ୍ରୀମନ୍ଦିର ବୋଲି କୁହାଯାଏ।
ହଁ।
ହ ଉଁ, ତ ସେଠା ଆମର ଯୋଉ ଛତିଆ ସେଠି ଛତିଆ ଯୋଉ ବଟରେ ଆମର ଶ୍ରୀକୃଷ୍ ଯୋଉ ଜଗନ୍ନାଥଙ୍କର କଳ୍କି ଅବତାର ଟା ପୂଜା ପାଆନ୍ତି।
ହଁ, ହଁ ଶୁଣିଛି।
ଅ, ତା ସହିତ ବି ଆହୁରି ଜଗନ୍ନାଥଙ୍କ ବଳଭଦ୍ର ମା ତା ସୁଭଦ୍ରାଙ୍କର ମୂର୍ତ୍ତି ଅଛି, ତା ସହିତ ବହୁତ ଦେବାଦେବୀଙ୍କ ମୂର୍ତ୍ତି ଅଛି। ବହୁତ ବଡ ଜାଗା। ତା ସହିତ ଆମର କୁସୁମା ହଁ ସେଇଟା ଛତିଆ ରୁ ମାନେ ଉଁ, ପାଞ୍ଚ ଛଅ କିଲୋମିଟର ଦୂରରେ ମିନି କେଦାରନାଥ ଯୋଉଟା କହୁଛନ୍ତି, ତାଙ୍କ ନାଁ ହଉଛି ଜ ଗେଶର ଧାମ୍, ସେ ଯୋଉ ଉଁ, ମହା ଜଗେତଶ୍ଵର, ଜଗେତଶ୍ବର। ଶିବଙ୍କ ହଁ କିନ୍ତୁ ତାକୁ ମିନିି କେଦାରନାଥ ନାଁ ରେ ବହୁତ ଜାଣିଛନ୍ତି କାହିଁକି ନା ସେଟା କେଦାରନାଥଙ୍କ ପରିକା ମନ୍ଦିର ଟା ଯେମିତି ହେଇଛି ସେଟା କେଦାରନାଥ ପରିକା ହେଇଛି। ତ ସେଇଟା ଆମର ଯାଜପୁରରେ ହିଁ ଯାଉଚି, ହୁଁ,। ତ ସେଇଟା ହଉଛି ଛତିଆ ଠାରୁ ଅଁ, ଚାରି ପାଞ୍ଚ କିଲୋମିଟର ଗଲେ ଆପଣ ସେଇଟା ସେଇ ଜାଗା ଟା ଆସିଯିବ।
ହଁ।
ତା ସହିତ, ହଁ ଆସିଛନ୍ତି କି କେବେ ବୁଲିବାକୁ?
ନାଇଁ ନାଇଁ ଜାଣିଛି।
ଏ ହଁ ତା ସହିତ ଆମର ଚଣ୍ଡୀଖୋଲେ ମହାବିନାୟଙ୍କ ପୀଠ ଅଛି। ଦା ଆମର କୁସୁମା ପାର୍କ ଅଛି। ଏବେ ଦେଖିଥିବେ ଶିବଙ୍କର ଯୋଉ ବହୁତ ବଡ ଷ୍ଟାଚୁ ଟେ ଯୋଉ ମୂର୍ତ୍ତିଟି ହେଇଛି ମହାଦେବ କର। ତ ସେଇଟା ବି ଆମ ଯାଜପୁରରେ, ହୁଁ ଆମ, ଯାଜପୁରରେ ହିଁ ହେଇଛି ସେଇଟା।
ହଁ ବିରଜା ମା ବି ପୂଜା ପାଆନ୍ତି ନା କଣ?
ହଁ ସେଇ ବିରଜା ମାଙ୍କ ପାଖରେ ମାନେ ବିରଜା ମାଙ୍କ ମନ୍ଦିରର କିଛି ବାଟ ଦୂରରେ ଆମର ସେ ମହାଦେବଙ୍କର ମୂର୍ତ୍ତି ରହିଅଛି।
ଯାଇଚ ବିରଜା ଯାଇଚ?
ହଁ ବିରଜା ମୁଁ ଯାଇଚି।
ତୋମର ସେଇଠି ଅଛି ଯାଇନଥିବ କେମିତି।
ହଁ ଆମ ମାନେ ଆମର ପ୍ରସିଦ୍ଧ ନା ଆମର ଯେମିତି ଯାଜପୁରକୁ ମା ବିରଜାଙ୍କ କ୍ଷେତ୍ର ନାମରେ ଜାଣନ୍ତି।
ହଁ।
ମା ବିରଜାଙ୍କ କ୍ଷେତ୍ର ଆ, ଆଉ ଯାଜପୁର କୁ ଗଦା କ୍ଷେତ୍ର ମଧ୍ୟ କୁହାଯା
ଗଜା କ୍ଷେତ୍ର ହଁ ଗଦା କ୍ଷେତ୍ର ଯାଜପୁର।
ତ ଆମ ଯୋଉଁ ଅଛନ୍ତି ମା ବିରଜା ଯୋଉଠି ଅଛନ୍ତି ସେଠାକୁ ବିରଜା କ୍ଷେତ୍ର ବା ନାଭି ଗୟା ବି କୁହାଯାଏ।
ନା ଭଭି ଗୟା ହ ନଭିଗୟା କୁହାଯାଏ ମୁଁ ଜାଣିନଥିଲି ଜାଣିଲି ବର୍ତ୍ତମାନ ତମ ଠାରୁ।
ମା ଯୋଉ ମାତା ସତୀଙ୍କର ଯୋଉ ନାଭି ସେଇଟା ଆମ ଯାଜପୁରରେ ସେଇ ସ୍ଥାନରେ ପଡିଥିଲା ତ ସେଇ ଅନୁସାରେ ସେଇଟାକୁ ନାଭିଗ ବୋଲି କୁହାଯାଏ।
ହଉ ଧନ୍ୟବାଦ ତମ ସାଙ୍ଗରେ କଥା ହେଇକି ବହୁତ ଭଲ ଲାଗିଲା।
ଆପଣଙ୍କୁ ବି ଦ ଧନ୍ୟବାଦ।
ହଉ ରହୁଛି।
ଆଜ୍ଞା।